ଜଗନ୍ନାଥ ବନ୍ଧୁ।
ଜୟ ଜଗନ୍ନାଥ ବର୍ତ୍ତମାନ ମୁଁ ଏଇଠି ଟିକେ ବନ୍ଧୁ ଘରକୁ ଆସିଲି ତ ସଖାଳେ ତ ଆପଣଙ୍କୁ ଜଣଉଥିଲି। ସଖାଳୁ ଦୁନିଆ କାମ ସାରିକି ଆସିଚି। ବର୍ତ୍ତମାନ ମୋର ଏକ ବନ୍ଧୁଙ୍କ ଘରକୁ ଆସିଚି ଟିକେ ସମୟ ବିଶ୍ରାମ ନବା ପାଇଁ ସେଠାରେ କିଛି ସମୟ ତାଙ୍କ ସହିତ ସମୟ ବି ଯାଇକି ମୁଁ ଆଉ କିଛି ସମୟ ପରେ ତିନିଟା ବଳକୁ ମଧ୍ୟ ଘରକୁ ପୁଣି ପଳେଇବି। ଆଉ ଆପଣ କଣ କରୁଚନ୍ତି ଟିକିଏ କହୁନାହାନ୍ତି?
ମୁଁ ତ ଏବେ ଏଠି ବିଶ୍ରାମ ନଉଚି ସେତେବଳୁ ଆଉ।
ଆପଣଙ୍କର କିଛି ଯଦି ମୁଁ ଗୋଟେ କଥା କହିବାକୁ ଚାହୁଁଥିଲି ଆପଣ କିଛି ଖରାପ୍ ଭାବିବେ କି କହିଲେ?
କହୁନାହାନ୍ତି କୁହନ୍ତୁ।
ବର୍ତ୍ତମାନ ମୁଁ ଗୋଟେ ଏକ ବ୍ୟବସାୟ କରିବା ପାଇଁ ବାହାରିଚି ମୁଁ ବର୍ତ୍ତମାନ କେବଳ ଦେଖନ୍ତୁ ଉଁ- ଆପଣଙ୍କର ଯଦି ଘରେ କିଛି ଲାଇଟ୍ ଫାଇଟ୍ ଖରାପ୍ ହଉଚି ଯଉ ବଲ୍ ଗୁରା ସେଗୁ-ସେଗୁରା ଆଣିକି ମତେ ଦେଇପାରିବେ ମୁଁ ସେଗୁରା ସ ଯଦି ଜାଣିଚି ବର୍ତ୍ତମାନ ମୁଁ ବି ସେଇ କାମ କରିବି ବୋଲି ବାହାରିଚି ଆପଣ ଯଦି ଚାହିଁବେ ମତେ ସେ ସବୁ ଖରାପ୍ ବଲ୍ ଗୁରା ଆଣିକି ଦେଇ ପାରିବେ ମୁଁ ଆପଣଙ୍କୁ ସଜାଡିକି ଦେଇଦେବି ମଧ୍ୟ।
ଆଜ୍ଞା- ଆଜ୍ଞା ତ -ତ ବେଶ୍ ଭଲ କଥା ଆଉ ନିଶ୍ଚୟ ନିଶ୍ଚୟ ଯଦି କିଛି ଅସୁବିଧା ହବ ଆପଣଙ୍କୁ ନିଶ୍ଚୟ ଦେବି।
ଆଜ୍ଞା ମୁଁ ବର୍ତ୍ତମାନ ନୂଆ ନୂଆ ତ ଯେହେତୁ ମୁଁ ଏଟା ଆରମ୍ଭ କରିଚି ମୋର ଏଥେରେ ବହୁତୁ କିଛି ମୋର ବହୁତ୍ କିଛି କିଛି ଲସ୍ ବି ମଧ୍ୟ ହବ ମୁଁ ଚାହୁଁଚି ଯେ ମୋର ଯେତେକ ଚିହ୍ନା ଭ ଲୋକମାନେ ଅଛନ୍ତି ସେମାନେ ମତେ କିଛି ସାହାଯ୍ୟ କରନ୍ତୁ ବୋଲି ସେଥିପାଇଁ ମୁଁ ଆପଣଙ୍କୁ ଜଣେଇଦେଲି ଆପଣଙ୍କର ଯଦି କେହି ବନ୍ଧୁ କି କିଏ ଆପଣଙ୍କର ସମ୍ପର୍କୀୟଙ୍କର ଯଦି କିଛି ଘରେ ଲାଇଟ୍ ଖରାପ୍ ହଉଚି ସେଗୁରା ଆଣିକି ମତେ ଦେଇପାରିବେ ମୁଁ ତାକୁ ସଜାଡି ମଧ୍ୟ ପାରିବି।
ଆଜ୍ଞା ମୁଁ ତାହେଲେ ନିଶ୍ଚୟ ବନ୍ଧୁ ମାନଙ୍କୁ ମଧ୍ୟ ମୁଁ କହିଦେବି ତାଙ୍କ ଯଦି କିଛି ଅସୁବିଧା ହୁଏ ଇଲେକ୍ଟ୍ରିକ୍ ଜିନିଷରେ ତ ଆପଣଙ୍କୁ ନିଶ୍ଚୟ ଦେଲେ ଆପଣ ଠିକ୍ କରି ଦେଇଦେବେ ଆଉ କଣ।
ଆଜ୍ଞା ଆଉ ଆପଣ ଯଉ କହୁଥିଲେ ଯେ ବୁଲାବୁଲି କରିବା କଥା ଆପଣଙ୍କୁ ତ ବର୍ତ୍ତମାନ ଏବେ ବର୍ଷା ଋତୁ ଚାଲିଚି ବର୍ତ୍ତମାନ ଆମ୍ଭେ- ଆମେ ବାହାରିଚୁ ଯେ ଏଇ କିଛି ମହେନ୍ଦ୍ରଗିରି ଯିବା ପାଇଁ ଆପଣ ଯଦି ଏଇ କଥାରେ ଇଚ୍ଛୁକ ଅଛନ୍ତି ବ ବର୍ତ୍ତମାନ ଆମେ ଦୁଇ ଦିନ ଭିତରେ ଆମେ ବର୍ତ୍ତମାନ ମହନ୍ଦ୍ରଗିରି ବାହାରିବୁ ଆପଣ ଏଥିରେ ଇଚ୍ଛୁକ ଅଛନ୍ତି କି?
ଆଜ୍ଞା- ଆଜ୍ଞା ନିଶ୍ଚୟ- ନିଶ୍ଚୟ ମହେନ୍ଦ୍ରଗିରି ତ ମୁଁ କେବେ ଦେଖିବି ନାହିଁ କେବଳ ଖାଲି ଶୁଣିଚି। ବେଶ୍ ଭଲ ହବ ପ୍ରଥମ ଥର ଯେହେତୁ ଦେଖିବି।
ଆଜ୍ଞା ବର୍ତ୍ତମାନ ଆମେ ଦୁଇ ଦିନ ଭିତରେ ବାହାରୁଛୁ। ଆମେ କେ ପାଞ୍ଚ ଛଅ ଜଣ ବନ୍ଧୁ ମଧ୍ୟ ଏକ ଏକଜୁଟ ହୋଇଛୁ ଆଉ ସେଥିରେ ଆମେ ବର୍ତ୍ତମାନ ଗୋଟେ ବାହାରିଛୁ କାର କରିବୁ ବୋଲି ଯଦି ଆପଣ ଏଥିରେ କିଛି କରିବେ ମୁଁ ତାହେଲେ ବଡ ଗାଡି କରିବା ପାଇଁ ତାଙ୍କୁ ପ୍ର ପ୍ରସ୍ତାବ ଦେବି। ଆପଣ ତ ଆସିବେ କହୁଛନ୍ତି ତାହେଲେ ମୁଁ ଗୋଟେ କାମ କରୁଛି ଏକ ବଡ ଗାଡି ନିୟୋଜନ କରୁଛି ସେଥିରେ ଆମେ ଆରମସେ ବସିକି ଯାଇପାରିବା। କିନ୍ତୁ ଗୋଟେ ଅସୁବିଧା ହବ ଆପଣଙ୍କୁ ଯୋଉ ରାତିରେ ମୋ ପାହାଡ ଚଢିବାକୁ ପଡିବ ଆପଣ କୋଡିଏ କିଲୋମିଟର ରାତିରେ ପାହାଡ ଚଢି ପାରିବେ ତ?
କେବେ ତ ଚଢି ନାହିଁ ଦେଖିକି ମୁଁ ତ କେବେ ତ ଅନୁଭବ ବି କରିନାହି। କିନ୍ତୁ ହଉ ତ ଚଳିବ କିଛି ଅସୁବିଧା ନାହିଁ। ଛୁଆମାନେ ସବୁ ଚଢିପାରିବେ ମୁଁ କାଇଁ ଚଢ଼ି ପାରିବିନି।
ଆଜ୍ଞା। ଆମେ କୋଡିଏ କିଲୋମିଟର ଚଢିବା ପାଇଁ ଅଛୁ। ଆମେ ଭାବିଚୁ ଯେ ପ୍ରଥମେ ଛଅ କିଲୋମିଟର ସାତ କିଲୋମିଟର ଚଢିବା ପରେ ଆମେ କିଛି ସମୟ ବିଶ୍ରାମ ନବା ପୁଣି ଆଉଥରେ ପାଞ୍ଚ ଛଅ କିଲୋମିଟର କ ଚଢିକି ଅ ଚଢିକି ପୁଣି ଆଉଥରେ ବିଶ୍ରାମ ନେବା ଏମିତି କରିିକରି ଆମେ ସକାଳ ହଉ ହୋଉକା ମହେନ୍ଦ୍ରଗିରି ଉପରେ ପହଞ୍ଚିଯାଇଥିବା ଯେହେତୁ ସକାଳର ଅ ଦୃ ଦୃଶ୍ୟ ବହୁତ ଭଲ ଥାଏ ମହେନ୍ଦ୍ରଗିରିରେ ତ ସେଥିପାଇ ଆମେ ସକାଳୁ ସକାଳୁ ଉପରେ ପହଞ୍ଚିବା ପାଇଁ ପ୍ରୟାସ କରୁଛି ତ ଆପଣ ଏଥିରେ ରାଜି ଅଛନ୍ତି ନା ନାଇଁ?
ନିଶ୍ଚୟ ନିଶ୍ଚୟ ବହୁତ ମୁଁ ବେଶ ରାଜି ଅଛି କିଛି ଅସୁବିଧା ନାହିଁ। ବହୁତ ଆନନ୍ଦ ବି ଲାଗିବ ଏକଜୁଟ ହୋଇକି ପାହାଡ ଚଢିବାଟି।
ଆଜ୍ଞା ଯେହେତୁ ଆମେ ଦଶ ପନ୍ଦର ଜଣ ଖଣ୍ତେ ଯାଉଛେ। ତ ଆମକୁ ବହୁତ ଭଲ ବି ଲାଗିବ କାରଣ ମଜାମସ୍ତି କରି କରି ଗଲାବେଳେ ମତ ମଧ୍ୟ ଲାଗୁଛି ରାସ୍ତାରେ ଜଣା ପଡିବ ନା। କିନ୍ତୁ ଏତିକି ଆପଣଙ୍କୁ ଅନୁରୋଧ କରୁଛି ପାଞ୍ଚ ଛଅ ଟି ପାଣି ବୋତଲ ଧରିକି ଆସିଥିବେ। କାରଣ ପାହାଡ ଚଢିଲା ବେଳେ ବହୁତ ଶୋଷ ଲାଗିବ ଆପଣ ଜାଣିଛନ୍ତି ନିଜେ। ଯଉ ଆପଣ ପାଞ୍ଚ ଛଅଟି ପାଣି ବୋତଲ ଧରିକି ଆସିଥିଲେ ଆମେ ସେଟାକୁ ଆରାମସେ ଚଢିକି ଯାଇପାରିବା।
ଆଜ୍ଞା ଆଜ୍ଞା ନିଶ୍ଚୟ ମୁଁ ମୋର ଆବଶ୍ୟକ ସାମଗ୍ରୀ ନିଶ୍ଚୟ ନେଇକି ଯିବି।
ଆଜ୍ଞା ଆପଣଙ୍କ ଆବଶ୍ୟକ ସାମଗ୍ରୀ ପା ଫୋନ ଚାର୍ଜ କରିବା ପାଇଁ କିଛିଟା ବ୍ୟାଟେରୀ ମଧ୍ୟ ଆଣିଥିବେ କାରଣ ସେଥିରେ ଆମେ ଫୋନ ଟିକୁ ଚାର୍ଜ ଲେ ଆମର ଫୋନଟା ଅଧିକ ସମୟ ଯିବ ଆଉ ଯଦି କିଛି ଦରକାର ସମୟରେ ଯଦି କାହାକୁ ଆମ କଲ୍ କରିବାକୁ ପଡେ ତା ଆମେ ଫୋନରେ କଲ୍ ବି ମଧ୍ୟ କରି ରିବା ଆପଣ ବି ମଧ୍ୟ ଫୋନ୍ ଟାକୁ ଫୁଲ ଚାର୍ଜ ରଖିଥିବେ।
ଆଜ୍ଞା ଆଜ୍ଞା ନିଶ୍ଚୟ।
ଆଜ୍ଞା ଆଉ ବର୍ତମାନ ଆପଣ କଣ କରୁଛନ୍ତି ଏଇ ନା?
ହଁ ଏବେ ତ ସେ ସେ କିଛି ଖାସ କାମ ତ ନାହିଁ ତ ଏଠି ଖାଲି ଟାରେ ବସି ଅଛି ଆଉ।
ଆପଣ ଯହୁଁନାହାନ୍ତି ନହେଲେ ବାହାରେ କିଛି ସମୟ ବୁଲି ଆସିବେ କାରଣ ଏବେ ବର୍ତ୍ତମାନ ତ ବର୍ଷା ହେଉନାହିଁ। ହ ଆପଣ ଟିକେ ଏଇନା ବୁଲାବୁଲି କରିକି ଆସିଲେ ହେରି ଆପଣଙ୍କର ସମୟ ମଧ୍ୟ କଟିଯାଆନ୍ତା ଆଉ ଆପଣଙ୍କୁ ଜଣା ବି ପଡନ୍ତା ନାହିଁ।
ଆଜ୍ଞା ଆଜ୍ଞା ହଁ ଦେଖିବା କଣ ଯଦି କାମ ଥିବ ଯିବି ଆଉ।
ଆଜ୍ଞା ଆଉ ଆପଣଙ୍କର ସମୟ କେତେ ସମୟ ଆପଣଙ୍କ ପାଖରେ ଅଛି ମୋ ସହିତ କଥା ହେବା ପାଇଁ?
ଏବେ ୟା ପରେ ତ ବୋଧେ ଯିବାର ଅଛି ବୋଧେ ନାନୀ ଘର ମନେ କହିଲେ ନାନୀ ଘରକୁ ଯିବାର ଅଛି। ଛି ସାମଗ୍ରୀ ଆଣିବାର ଅଛି ତ ସେଠୁ ଆସିଲା ପରେ ଯାହା ହେବି ଆଉ।
ଆଜ୍ଞା ତାହେଲେ ମୋ ସହିତ ଆପଣ କେତେ ସମୟ କଥା ହେଇପାରିବେ ଟିକେ ଜଣେଇ ପାରିବେ କି ମତେ?
ହଁ ଏବେ ତ ସାଢେ ଏଗାରଟା ହୋଉଛି ତା ମାନେ ମୁଁ ଆପଣଙ୍କ ସହିତ ଠିକ ସେଇ ସାଢେ ବାରଟାରୁ ତିିନଟା ଚାରିଟା ଯାଏ କଥା ହେଇପାରିବି ଆଉ।
ଯାହା ହଉ ଆପଣ ଏତେ ମତେ ସମୟ ଦଉଚନ୍ତି ସେଟା ମତେ ମ ଖୁସି ଲାଗିଲା। ଆପଣଙ୍କର ଯୋଉ ଯାଙ୍କେ ସମ୍ଭାବନା ହଉଚି ମୁଁ ଆପଙ୍କ ସହିତ କଥା ହଉଚି ତାହେଲେ।
ନିଶ୍ଚୟ ନିଶ୍ଚୟ ନିଶ୍ଚୟ ନିଶ୍ଚୟ କିଛି ଅସୁବଧା ନାହିଁ।
ଆଜ୍ଞା ମହନ୍ଦ୍ରଗିରି ଯୋଉ ଯିବା ଆପଣଙ୍କୁ କହୁଥିଲି, ମୋର ସେଠି କିଛିଟା ବନ୍ଧୁ ମଧ୍ୟ ବି ଅଛନ୍ତି ସେ ଆଖପଖରେ ଯେହେତୁ ଲୋକ ହେବେ ସେମାନେ ବି ଆମକୁ କହିଚନ୍ତି ସାହାଯ୍ୟ କରିବେ ବୋଲି ଆଉ ଆପଣ ଆମର ଖାଇବା ପିଇବା ସବୁ ସେମାନେ ଆଣିକି ମଧ୍ୟ ଦେବେ। ଆଉ ଆପଣ କିଛି ପଇସା ତାଙ୍କୁ ଦେଇଦେବେ। ସେମାନେ ମଧ୍ୟ ମୁଁ ଖାଇ ଆଣିକି ଦେଇ ପାରିବେ। ଆମେ ସେଠି ରାସ୍ତାରେ ଚଢେଇଲା ବେଳେ ମଧ୍ୟ ସେ ଆମ ସହିତ ଯିବେ ବୋଲି କହୁଚନ୍ତି ତ ଆ ଏବଂ ଆମର କିଛି ଅସୁବିଧା ମଧ୍ୟ ହବ ନାହିଁ।
ତ ବେଶ ବଢିଆ କଥା ହେଲା ଯାହା ହଉ ବନ୍ଧୁ ଅଛନ୍ତି ତ ବହୁତ ଆମର କିଛି ଆଉ କୋଉ ଅସୁବିଧା ହିଁ ରହିଲା ନାହିଁ। ତ ବହୁତ ବଢିଆ ହବ।
ଆଜ୍ଞା ଆଉ ଆମେ ସେଠି କିଛି ଗାଡି ନେଇକି ଯିବ ମାନେ ଆମେ ଯଦି ଅ ମାନେ ଦୁଇ ଚକିଆ ଯାନ ନେଇକି ଯାଆନ୍ତେ ତାହେଲେ ଆମ ପାଇଁ ବହୁତ ଭଲ ହୁଅନ୍ତା କାରଣ ଦୁଇ ଚକିଆ ଯାନ ନେଇକି ଗଲେ ଉପରକୁ ଯିବା ପାଇଁ କ କ ଉପରକୁ ଯିବା ପାଇଁ ଆପଣଙ୍କୁ ପରାମର୍ଶ ବି ମିଳିଯିବ। ତ ସେଥିପାଇଁ ମୁଁ ଭାବୁଥିଲି ଦୁଇ ଚକି କିଆ ଯାନ ନେଇକି ଯିବା ନା ଆମେ ଏକ ଛୋଟିଆ ଅ କିଛି ଚାରି ଚକିଆ ଚକିଆ ଛଅ ଚକିଆ ଜାନ ନେଇକି ଯିବା ପାଇଁ। ଆପଣ କୋଉ ଥରେ ରାଜି ଅଛନ୍ତି?
ଦୁଇ ଚକିଆ ଯାନ ଯଦି ହଁ ହେଲେ ହଅନ୍ତା। କିନ୍ତୁ ଚାରି ଚକିଆ ଯାନ ହେଲେ ଏକା ସାଙ୍ଗରେ ସମସ୍ତେ ଯାଇପାରନ୍ତେ।
ଚାରି ଚକିଆ ଯାନ କିନ୍ତୁ ସେ ମହେନ୍ଦ୍ରଗିରି ତଳକୁ ହିଁ ଯାଇପାରିବା କାରଣ ତା ଉପରକୁ ଚାରି ଚକିଆ ଯାନ ମ ପ ଆଲାଓ ଦଉନାହାନ୍ତି ତ ସେଥିପାଇଁ ମୁଁ କହୁଥିଲି ଦୁଇ ଚକିଆ ନେଇକି ଗଲେ ଚଲେଇବା ପାଇଁ ଟିକେ କଷ୍ଟ ହବ କିନ୍ତୁ ପାଦରେ ଅ ଚାଲି ଚାଲି ଉପରକୁ ଚଢେଇବା ଅପେକ୍ଷା ଏପଟେ ଗାଡି ଚଲେଇକି ଚଢ଼ିବା। ପାଇଁ ସହଜ ହେବ ସେଥିପାଇଁ ମୁଁ ଭାବୁଥିଲି ଯେ ଦୁଇ ଚକିଆ ଯାନ ପାଞ୍ଚଟି ଛଅଟି କରିଦେଲେ ଆମେ ପ ଦଶ ବାର ଜଣ ଆରାମସେ ଯାଇପାରନ୍ତେ।
ତାହଲେ ଠିକ୍ ଅଛି ତାହେଲେ ଦୁଇ ଚକିଆ ଯାନ ହିଁ ଠିକ କରିଦିଅନ୍ତୁ ତାହେଲେ ବହୁତ ଭଲ ହେବ।
ଆଜ୍ଞା ଆଉ ବର୍ଷା ଦିନ ବର୍ତ୍ତମାନ ଆମ ପୋଖରୀକୁ ତ ଯାଉଥିବେ ଗାଧା ଗାଧି କରିବା ପାଇଁ କାରଣ ସେଠାରେ ତ ବର୍ତ୍ତମାନ ପ୍ରାକୃତିକ ସୌନ୍ଦର୍ଯ୍ୟର ଅନ୍ ଅନୁଭବ ମଧ୍ୟ ନେଇପାରୁଥିବେ ଯେହେତୁ ଥଣ୍ଡା ପବନ ବାଡଉଥିବ। ପୋଖରିରେ ଗାଧୋଇବା ପାଇଁ ଆନନ୍ଦ ମଧ୍ୟ ବି ଲାଗୁଥିବ, ସେ ତାର ମଜା ମଧ୍ୟ ଅଲଗା ଆପଣ ବି ବର୍ତ୍ତମାନ ପୋଖରୀକୁ ଯାଇଚନ୍ତି ଗାଧୋଇବା ପାଇଁ?
ନା ସେମିତି ପୋଖରୀ ନାହିଁ ମୁଁ ଆମ ଘରଆଗେ ଏଠି ହିଁ ଗାଧଉଚି।
ଆପଣ ବର୍ତ୍ତମାନ ଗୋଟେ କାମ କରୁନାହାନ୍ତି ଆମର ଲିଙ୍ଗରାଜ ମନ୍ଦିର ପାଖରେ କେଦାରଗଉରି ନାମକ ଏକ ମନ୍ଦିର ଅଛି ସେଠାରେ ବେ ଗୋଟିଏ ପୋଖରୀ ମଧ୍ୟ ଅଛି ଆପଣ ଯଦି ଚାହିଁବେ ସହରରେ ମଧ୍ୟ ସେ ସବୁ ଜିନିଷର ଆନନ୍ଦ ଉଠେଇ ପାରିବେ ଆପଣ ସେଠିକି ଯାଉନାହାନ୍ତି ଗାଧେଇବା ପାଇଁ।
ହଁ ଯିବା ଦେଖିବା ଆଉ ମୁଁ ତ ଛୋଟବେଳେ ଯାହା ଯାଇଥିଲି ଯେତେବେଳେ ଆମର ତିତିଲି ବାତ୍ୟାଟି ହୋଇଥିଲା ଆପଣ ଜାଣିଥିବେ। ତ ସେତେବେଳେ ଯୋ ବାତ୍ୟା ବାତ୍ୟା ଟି ହେଇଥିଲା ତ ଚାରିଆଡେ ଯୋଉ ଲାଇନ୍ କଟି ଯାଇଥିଲା। ଥିଲା କୋଡିଏ ଦିନ ପାଇଁ ତ ବାପା ଆଉ ମୁଁ ମତେ ନେଇକି ଯାଇଥିଲେ ସେଠି ଗାଧେଇବା ପାଇଁ।
ହ ଯା ହୋଉ ଆପଣଙ୍କ ଜାଗା ଆପଣଙ୍କ ବାପା ମଧ୍ୟ ସେସବୁ ଜାଗା ବିଷୟରେ ଅବଗତ ଅଛନ୍ତି। ତ ଆପଣ ତ ଆପଣଙ୍କୁ ପହଁରା ଆସୁଚି? ସେଠାରେ ପହଁରିକି ସେଠାରେ ଗାତ ବହୁତ ଅଛି। ତ ଆପଣ ପହଁରିକି ଗାଧେଇ ପାରିବେ ନା ଆପଣଙ୍କୁ ପହଁରା ଆସିନାହିଁ।
ନା ମତେ ସେଇଟା ହିଁ ଡର। ମତେ ପହଁରା ଆସେନି ତ ସେଥିପାଇଁ ଅଧିକାଂଶ ଗାଧାଏ ନାହିଁ।
ତ ଆପଣ ଗୋଟେ କାମ କରନ୍ତୁ, ଯଦି ଆପଣଙ୍କୁ ପହଁରା ଆସିନାହିଁ ତାହେଲେ ସେହି ଏକ ଲିଙ୍ଗରାଜ ମନ୍ଦିର ପାଖରେ ଗଙ୍ଗା ଯମୁନା ବୋଲି ଏକ ମନ୍ଦିର ଅଛି ସେଠାକୁ ଯାଆନ୍ତୁ। ସେଠାରେ ଆପଣଙ୍କର କମ ପାଣି ରହିବ। ସେଠାରେ ଆପଣ ବି ବିନା ପହଁରିକି ମଧ୍ୟ ଆରାମସ ଚାଲି ଚାଲି ଗାଧେଇକି ଆସିପାରିବେ। ତ ଆପଣ ସେଠିକି ଗଲେ, ଆପଣଙ୍କ ପାଇଁ ବହୁତ ଭଲ ହୁଅନ୍ତା। କାରଣ ଆପଣ ଯଦି ଏଠି କେଦାରଗୌରି ପାଖରେ ଗାଧଉଛନ୍ତି ତାହେଲେ ଆପଣ ବୁଡି ଯିବାର ସମ୍ଭାବନା ମଧ୍ୟ ଅଛି। ସେଟାରେ ଦୁର୍ଘଟଣା ମଧ୍ୟ ଅଧିକ ଘଟୁଚି। ତ ଆପଣ ସେଠାକୁ ନ ଯାଇକି ଆପଣ ଗଙ୍ଗା ଯମୁନା ଯାଆନ୍ତୁ। ସେଠାରେ ଆପଣଙ୍କର କ୍ଷତି ମଧ୍ୟ କିଛି ହବନାଇ। ଆମେ ଆପଣ ଆରାମସେ ଗାଧେଇକି ମଧ୍ୟ ଆସିପାରିବେ।
ଆଜ୍ଞା ଆଜ୍ଞା। ତାହେଲେ ବେଶ୍ ଠିକ୍ କଥା। ତାହେଲେ ମୁଁ ନିଶ୍ଚୟ ଯିବି ଗାଧେଇବାକୁ।
ଆଜ୍ଞା। ଆପଣ ସାଙ୍ଗରେ ସାମ୍ପୁ ଆଉ ତେଲ ମଧ୍ୟ ନେଇଥିବେ। କାରଣ ଯେହେତୁ ବର୍ଷା ଦିନ ଅଛି ଥଣ୍ଡା ଧରିବାର ସମ୍ଭାବନା ଅଧିକ ଅଛି। ଆପଣ ତେଲ ଲଗେଇକି ମଧ୍ୟ ଗାଧେଇବେ। କାରଣ ତେଲ ଲଗେଇକି ଗାଧେଇଲେ ପାଣି ଟା ଦେହରେ ଲାଗେନାହିଁ। ତ ସେଥିପାଇଁ ଆପଣଙ୍କୁ ମଧ୍ୟ ବହୁତ ସାହାଯ୍ୟପୂର୍ଣ୍ଣ ହବ। ତ ଆପଣ ତେଲ ଲଗେଇକି ମଧ୍ୟ ଗାଧେଇବେ।
ଆଜ୍ଞା ଆଜ୍ଞା। ଆପଣ ତାହେଲେ ନିଶ୍ଚୟ ଯାଇଛନ୍ତି ସେଇଠି ଗାଧେଇବାକୁ?
ଆଜ୍ଞା। ମୁଁ ଏବେ ମୋର ଯେତେବେଳେ ଦଶମ ସରିଲା, ସେ ସମୟରେ ମୁଁ ମୋ ସାଙ୍ଗମାନଙ୍କ ସାଙ୍ଗରେ ବହୁତ ଥର ଏହି ସବୁ ଜାଗା ମାନଙ୍କୁ ଗାଧେଇବା ପାଇଁ ଯାଏ। ମୁଁ କେନାଲ ମଧ୍ୟ ଯାଏ, ନଦୀ ମଧ୍ୟ ଯାଏ ଯେହେତୁ ମତେ ପହଁରା ଆସିଚି ତ ମୁଁ ସବୁ ଜାଗାରେ ମଧ୍ୟ ଗାଧେଇକି ଆସିପାରେ। ମତେ କିଛି ଅସୁବିଧା ହୁଏ ନାହିଁ। କିନ୍ତୁ ଯେହେତୁ ପର ଜାଗାକୁ ପର ଗାଁ କୁ ଯାଉଚି ଗାଧୋଇବା ପାଇଁ ତ ଆପଣ ଜାଣିଥିବେ ନିଜ ଗାଁ ମଶାଣି ପର ଗାଁ ପୋଖରୀକୁ ବହୁତ ଡର। ତ ମୁଁ ସେ ସେଥିପାଇଁ ଦେଖି ଚାହିଁକି ଗାଧେଇକି ଆସେ। ଅଧିକ ବାଟକୁ ଯାଏ ନାହିଁ, କି ମୋର କିଛି ଅସୁବିଧା ମଧ୍ୟ ହୁଏ ନାହିଁ।
ଆଜ୍ଞା ଆଜ୍ଞା ନିଶ୍ଚୟ। ମୁଁ ବି ତ ମୋ ଯେତେବେଳେ ମାମୁଁ ଘର ଯାଏ ତ ସେଠି ପୋଖରୀରେ ସ୍ନାନ କଲାବେଳେ ମତେ ଟିକେ ଡର ମୋ ମାମୁଁ ପୁଅ ମାନେ ଯେହେତୁ ସେମାନେ ଗାଁରେ ରହିଯାଇଛନ୍ତି ସେମାନଙ୍କୁ ପହଁରା ବିଷୟରେ ବେଶୀ ଜଣା ତ କିନ୍ତୁ ମୁଁ ବେଶୀ ମୁଁ ବେଶୀ ଆଗକୁ ଯାଇପାରେ ନା। ତ ମୁଁ ସେମତି ଦେଖି ଦେଖି କି ଗାଧୋଇ ତ ନାହିଁ।
ଆଜ୍ଞା। ଆର ସେଟା ତ ସମ୍ପୂର୍ଣ୍ଣ ହବ। କାରଣ ପରବ ଗାଁ ତ ମଶାଣି ଆଉ ନିଜ ଗାଁ ।
ଆଜ୍ଞା।
ହ
ଛୋଟବେଳେ ତ ମୁଁ ବି ଥରେ ଭାସି ଯାଇଥିଲି, ଆମ ଗାଁରେ ତ ବୁଡି ଯାଇଥିଲି ତ ବହୁତ ଅସୁବିଧା ହୋଇ ତା ତ ସେଇ ଦିନଠୁ ମୋ ମନରେ ଡର ରହିଯାଇଚି।
ଆଜ୍ଞା। ହଉ ବ୍ୟସ୍ତ ହୁଅନ୍ତୁ ନାହିଁ। ଆପଣ ଅ ସେଥିପାଇଁ କିଛି ବ୍ୟସ୍ତ ହୁଅନ୍ତୁ ନାହିଁ। ସେ ଠିକ୍ ଠାକ୍ ଗାଧେଇକି ଆପଣ ଆସିପାରିବେ। ଆ ଆପଣ ଗୋଟେ କାମ କରନ୍ତୁ ଗଙ୍ଗା ଯମୁନାକୁ ଯାଆନ୍ତୁ ସେଠାରେ ଆପଣଙ୍କର କିଛି ଅସୁବିଧା ବି ହବ ନାହିଁ।
ଆଜ୍ଞା ଆଜ୍ଞା ତାହେଲେ ଠିକ୍ ଅଛି। ନିଶ୍ଚୟ ମୁଁ ଯିବି ଆଗକୁ ଗାଧେଇବା ପାଇଁ ସେଠିକି ଆଉ।
ଆଜ୍ଞା। ମୁଁ ଗୋଟେ କାମ କରୁଚି ମତେ ଜଣେ ଏପଟେ ଘରେ ଆମର ଡାକିଲେଣି। କାରଣ ଆପଣ ତ ଏଇଠି ଅ ଗୋଟେ ସାଉଣ୍ଡ ର ଶବ୍ଦ ବି ମଧ୍ୟ ଶୁଣିଥିବେ କାରଣ ଆମ ଘର ଗେଟ୍ କ ଜଣେ ବାଡେଇଲେଣି ତ ମୁଁ ଆଉ କିଛି ସମୟ ପରେ ଆପଣଙ୍କୁ ଫୋନ୍ କରୁଚି। ମତେ ବୋଧ ହୁଏ ଲାଗୁଛି ମୋ ଭାଇ କି ଅନ୍ୟ କେହି ଆସ୍ ଛନ୍ତି ତ ତାଙ୍କ ସହିତ ମୁଁ କଥା ହେଇସାରିକି ଆପଣଙ୍କୁ ଟିକେ ଫୋନ କରୁଚି। କଣ କହୁଛନ୍ତି?
ଠିକ୍ ଅଛି ଠିକ୍ ଅଛି। ଆପଣ ବାର୍ତ୍ତାଳାପ କରି ମତେ ଯୋଗାଯୋଗ କରନ୍ତୁ ଆଉ।
ଆଜ୍ଞା। ସିଏ ତ କିଛି ସମୟ ହିଁ ତା ବି ସେ ଅଧିକ ସମୟ କଥା ହେବେ ନାହିଁ ମତେ ମନେ ହଉଚି। କାରଣ ଏମିତି ଜଣଙ୍କ ସହିତ କ କଥା ହବା ତ ଠିକ୍ ନୁହଁ। ମତେ କିନ୍ତୁ ଡର ଲାଗୁଚି କାଳେ କିଏ ଅନ୍ୟ ଲୋକ ହୋଇଥିବେ କି? ସେଥିପାଇଁ ମୁଁ ଯାଏଁ ଦେଖିଦେଇକି ଆସେ। କାରଣ ଘରେ କେହି ନାହାନ୍ତି ତ।
ଆଜ୍ଞା ଆଜ୍ଞା ତାହେଲେ ଠିକ୍ ଅଛି ଠିକ୍ ଅଛି। ତାହେଲେ ରହିଲି। ଜୟ ଶ୍ରୀ ଜଗନ୍ନାଥ।